ହାଲୋ।
ଆଜ୍ଞା ଜୟ ଶ୍ରୀ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ ଜୟ ମା ସାରଳା।
ଜୟ ମା ସାରା ବନ୍ଧୁ କେଉଁ କରୁଛନ୍ତି?
ଆମେ ଶୟନ କରିଛୁ ଆପଣ।
ନାଇଁ ଆମେ ଆପଣଙ୍କୁ ଅପେକ୍ଷା କରିଥିଲୁ ଆଉ ଆପ ପୁଣ ଏବେ ଫ୍ରି ହେଲେ ଆଉ କଥା ଟିକେ ଅଛି ଆଉ।
ହୁଁ କୁହନ୍ତୁ କୁହନ୍ତୁ କଣ ଖାନା ପିନା ହେଇଛି?
ହଁ କାଲି ବି ଭୋଜି ଥିଲା ଆଜି ବି ସେଇ ଭୋଜି ଆଉ।
ଆଉ ତମର ତ ରଜ ଆଉ।
ଆଜ୍ଞା ଆଜ୍ଞା।
କ୍ଷୀରି ପୁରୀ ରେ ଭାସୁଚ ଆଉ।
ହ କଣ କରିବା ଆଉ ଦି ଦିନ ଏମିତି ଚାଲିଲା ଆଉ କାଲିକି ତ ମହାପ୍ରସାଦ ଉ।
କାଲି ତବ ଵାପା ବାହାଘର ଭୋଜି ଆଉ ନାଇଁ।
ଆଜ୍ଞା ଆଜ୍ଞା ଆଜ୍ଞା।
ଜଗତ ର ଯିଏ ବାପା। ତାଙ୍କ ବାପା ତାଙ୍କ ବାହାଘର ଭୋଜି ଖାଉଚେ ଆଉ।
ଆଜ୍ଞା।
ଆଉ ଆଜି କଣ ରୋଷେଇ କରିଥିଲ?
ରୋଷେଇ କଣ ସେଇ ଘିସା ପିଟା ଲାଇଫି। ସେଇ ଜିନିଷ ଅରୁଆ ଭାତ ଡାଲମା ପୋଟଳ ଆଳୁ ଭଜା। ଚାଲିଚି।
ଆଜ୍ଞା ଆଜ୍ଞା।
କାଲିକି ଭାବୁଛି ଟିକେ ଛତୁ ଆଣିବି କରିବି। ହୁଁ ଆଉ ସବୁବେଳେ ଖାଇ ଖାଇ ଡାଲମା ଭଜା ପା ଟି ଅରୁଚି ଲାଗିଗଲା ଆଉ ଇଚ୍ଛା ହଉନି ଖାଇବା ପାଇଁ।
କରିବ କିଏ ଆମେପା ଯିବା।
ହଁ ଖରାବେଳେ କରିବା ଜଣେ ଆସିବ ତମ ଲୋ କ ତ ତାଙ୍କ ପାଇଁ ଟିକେ କରାହବ ଆଉ।
ଓହୋ ହୋ ନାଇଁ କାଲି ଟିକେ ମୁଁ। ମାନେ ମନ ଆଜିଠୁ ବଳିଲାଣି ଇଛା ହଉଛି ଟିକେ ମହାପ୍ରସାଦ ଖାଇବାକୁ।
ହଁ ନିଶ୍ଚୟ ନିଶ୍ଚୟ।
ଟିକେ ମହାପ୍ରସାଦ ବିଷୟରେ ଭାଇ ଟିକେ କହିଲେ ଟିକେ ଭଲ ଲାଗନ୍ତା।
ମାହାପ୍ରସାଦ ବିଷୟରେ ଶୁଣିବ।
ଆଜ୍ଞା।
ଆଚ୍ଛା। ଦିନେ ନାରଦଙ୍କର ଗୁଣ ଜାଣିଛ କଣ ସବୁବେଳେ ଘୁରି ବୁଲନ୍ତି ହଁ ସବୁବେଳେ ଘୁରି ବୁଲନ୍ତି ନାରାୟଣ ନାରାୟଣ ହୁଅନ୍ତି ସବୁବେଳେ ବିଷ୍ଣୁଙ୍କ ପାଖରେ ତାଙ୍କ ମନ ଦିନେ ଲଷ୍ମୀ ଲକ୍ଷ୍ମୀ ପରଷି ଦଉଛନ୍ତି ବିଷ୍ଣୁଙ୍କୁ ପ୍ରସାଦ ମାନେ ଖାଦ୍ୟ ପ ପ ଦଉଛନ୍ତି ତା ବିଷ୍ଣୁ ଖାଇସାରିଲେ ଯାହା ଟିକେ ବଳିଥିଲା ଦେଖିଲେ ନାରଦ ଅଛି ଥଳିରେ ତ ନାରଦକୁ ବି ଡାକିଲେ ଲକ୍ଷ୍ମୀ ଯେ ଆସନ୍ତ ପ୍ରଭୁଙ୍କ ସହିତ ବସିକି ମାନେ ଖାଆନ୍ତୁ ନା ନାଇଁ ନାଇଁ ପ୍ରଭୁଙ୍କ ସହିତ ମୁଁ କଣ ବସିକି ଖାଇବି ତ ଆମେ ତାଙ୍କ ସମକକ୍ଷ ନୁହେଁ ଆମେ ତାଙ୍କ ସେବକ ପ୍ରଭୁ ଖାଇସାରନ୍ତୁ ଆମେ ତବେ ଗ୍ରହଣ କରିବୁ। ସେଠୁ ପ୍ରଭୁ ତାହଲେ ଖାଇସାଇିଲେ ଆଜ୍ଞା ଲକ୍ଷ୍ମୀ କହିଲେ ନାରଦକୁ ଯେ ଆସନ୍ତୁ ଭୋଜନ କରିବେ ନାରଦଙ୍କୁ କହିଲେ। ତ ନାରଦ କଲେ ନାଇଁ ଆମେ ତ ପ୍ରଭୁଙ୍କ ସମକକ୍ଷ ନୁହେଁ ଆମେ ତାଙ୍କ ସେବକ ପ୍ରଭୁ ଆଗେ ଭୋଜନ କରନ୍ତୁ ତାପରେ ଆମେ ଭୋଜନ ଗ୍ରହଣ କରିବୁ ତ ଯେତେବେଳେ ଭଗବାନ ବିଷ୍ଣୁ ଯେତେବେଳେ ଖାଦ୍ୟ ଖାଇସାରିଛନ୍ତି ସେତେବେଳେ ନାରଦ ଦେଖିଲେ ଥାଳି ରେ କିଛି ଅନ୍ନ କଣିକା ପଡିଛି ତ ନାରଦ କଣ କଲେ ତାକୁ ଆଣିଲେ ପାଇଦେଲେ ମୁଣ୍ଡରେ ପୋଛିଦେଲେ ମାରି ଦେଲେ ନାରଦ ହେୟୁଡୁ ଭାବିଲେ ଖୁସି ହେଇଗଲେ ଆ ରାଷ୍ଟ କାହିଁକି ନା ମୁଁ ଆଜି ମହାପ୍ରସାଦ ପାଇଗଲି। ହେଲା ହେ ଟାସି ଆସି ଯାଉଛନ୍ତି ସେଠି ପହଁଞ୍ଚିଲେ କୋଉଠି ନା କୈଳାସରେ ଶିବ ଅଛନ୍ତି ପାର୍ବତୀ ଅଛନ୍ତି ତ ପାର୍ବତୀ ଇ ସେଠୁ ଶିବ ଦେଖିଲେ କହିଲେ ରେ କିହୋ ନାରଦ ତମର କଥା କଣ ଆଜି କଣ ଏତେ ଖୁସି ଅଛ ଏତେ ନାଚୁଛ ଉତ୍ଫୁଲିତ ହେଇ ଉଠୁଛ? ନା କଥା କଣ କି ମହାଦେବ ମହାପ୍ରଭୁ ଆଆଜି ମୁଁ ମହାପ୍ରସାଦ ପାଇଛି। ନା ସତରେ କେମିତି ନା ଯାଇଥିଲି ବିଷ୍ଣୁଙ୍କ ଘରକୁ ଆଉ ବିଷ୍ଣୁ ଭଗବାନ ବିଷ୍ଣୁ ପ୍ରସାଦ ଗ୍ରହଣ କରିଥିଲେ ତାଙ୍କ ଅନ୍ନ ଥାଳିରୁ ଟିକେ ଦାନା କଣିକା ପଡି ଲା ପାଇଦେଲି ତ ମହାପ୍ରସାଦ ଆଜି ଇଏ କରିଛି ମୋର ଆଜି ଅହଭାଗ୍ୟ ଆଉ। ଶିବ ଦେଖିଲେ ନାରଦଙ୍କ ଜଟ ଧରେ ଗୋଟେ ଅନ୍ନକଣିକା ଲାଗିଛି ମୁଣ୍ଡ ହାତରେ ପଛ
ଓହୋ।
ହେଲା ଶିବ ସେଟୁ ତାଙ୍କଠୁ ଆଣିଲେ ପାଇଦେଲେ ଶିବ ବି ନାଚିଲେ ଶିବ ରା ଆଉ ଦିଟା ଖୁସିରେ ନାଚୁଛନ୍ତି ତ ପା ପାର୍ବତୀ ଦେଖିଲେ ଆରେ କଥା କଣ ତମେ ନାଚୁଛ କଣ ପାଇଁ? ସେଠୁ ପାର୍ବତୀ କି ବି କହିଲେ ଆମେ ଆଜି ମହାପ୍ରସାଦ ଖାଇ ଦେଇଛୁ। ପାଇଛୁ ତ ପାର୍ବତୀ କହିଲେ ଆରେ ମୋ ପାଇଁ କାହିଁ ନା ଆଉ କଣ ଅଛି ନାରଦ ପାଇଲେ ଏମିତି ଯାହା ହେଇଥିଲା ନାରଦ ପାଇଲେ ତ ନାରଦଙ୍କ ଜ ଟା ରେ ଲାଗିଥିଲା ମୁଁ ଗୋଟେ ଗଣିକା ଆଣି ପାଇଦେଲି ମୁଁ ବି ପ୍ରାପ୍ତ ହେଇଗଲି ସେଇଠୁ ପାର୍ବତୀ କହିଲେ କୋଉଠୁ ପାଇିଲ ନଁ ମୁଁ ବିଷ୍ଣୁବତ ପାଇଛି ସେୋଠି ପାର୍ବତ ରାଗିକି ଗଲେ ବିଷ୍ଣୁବ କତିକି। ତମେ ସମସ୍ତଙ୍କୁ ମହାପ୍ରସାଦ ସେବନ କରିବାର ସୌଭାଗ୍ୟ ଦେଲ ମତେ ଦେଲନି। ସେଠୁ ବିଷ୍ଣୁ ତାଙ୍କୁ ସେଇଠି ବରଦାନ କରିଥିଲେ ରାଗ ହୁଅ ନା କାହିଁକିନା ବିଷ୍ଣୁ ଷ୍ଣୁ ହଉଛନ୍ତି ପାର୍ବତୀଙ୍କ ଭାଇ ତ କହିଲେ କି ତମେ ତ ମୋ ଭଉଣୀ ତମେ ରାଗ ନା ଆଜି ମୁଁ ତମକୁ ଏଇ ବରଦାନ ଦଉଛି କଳି ଯୁଗରେ ମୁଁ ନିଳାଚଳ କ୍ଷେତ୍ର ତ୍ର ରେ ଜଗନ୍ନାଥ ହେଇ ବସିବି। ତାପରେ ପାର୍ବତୀ ତମେ ନି ତମେ ସେଟା ବିମଳା ହେଇକି ସକ୍ତି ହେଇକି ବସି ଥିବ ଯେତେ ଅର୍ଣ୍ଣ ମହାପାସ ମୁଁ ଭ ଭୋବନ ଭୋଜନ କରିବି ସବୁ ଯଦି ତମ ପାଖରେ ସମର୍ପୂରଣ ହେଇଛି ସେ ମହା ନାମ ମାନେ ବୋଲେଇବ ନାହିଁ। ତେଣୁ ଯାହା ମୁଁ ଖାଇବି ଆଗେ ତମକୁ ଦିଆହବ। ଯା ଯିବ ଲାଗିସିଲା ପରେ ବିମଳାଙ୍କ ଲାଗି ହେଲା ପରେ ହେଲା ମହାପ୍ରସାଦ। ତେଣୁ କରି ଯେତେ ମହାପ୍ରଭୁ ଜଗନ୍ନାଥ ଖାଇଲେ ସବୁ ବିମଳାଙ୍କ ଦେଇ ଲାଗି ହେଇକି ଆସିବ। ସେଠି ସେ ବର ପାଇ
ତାପରେ ଯାଇକି ଆନନ୍ଦ ବଜାରକୁ
ଆନନ୍ଦବଜାର ତ ଆସୁଛି
ନାଇଁ ଆଉ ଗୋଟେ ଜିନିଷ ଆଉ ଗୋଟେ କୋଉ ମୁଁ ଶୁଣିଥିଲି ମନ୍ଦିର ଅଛି। ଏଇ ଯଉ ଦୋମାସି ପଡ଼ିଯାଏ ବେଳେ ସେଇ ମନ୍ଦି ଖୋଲା ହୁଏ।
ହଁ ସେଇଟା ମଳ ମାସ ପଇଲା ପୁରୁଷୋତ୍ତମ ବରାହ ପୁରୁଷୋତ୍ତମ ମନ୍ଦିର। ଯୋଉଟା କି ପୁରୀ ମନ୍ଦିର କଳ୍ପବଟ ନିକଟରେ ଅଛି। ହେଟା ପୁରୁଷ ମାସରେ ହିଁ କେବଳ ଖୋଲା ଯାଏ।
ଖୋଲେ। କିନ୍ତୁ ସବୁ ବର୍ଷ ସେ ବନ୍ଦ ରହେ କେବଳ ସେଇ ମାସଟି ଖୋଲା ରହେ।
ହଁ ଖୋଲା ରହେ। ସବୁବେଳେ ହେଠୀ ବନ୍ଦଥିବ।
ହଁ ତାହେଲେ ସେଇଟା ତ ଜାଣିଲି ମୋ କହିବା କଥା ଭାଇ ଯୋଉ ଏ ସେଠି ଯାଇଲା ପରେ ତାପରେ ଯାଇଁକି ଆନନ୍ଦ ବଜାରକୁ ଆସେ।
ହଁ ଆନନ୍ଦବିହାରକୁ ବି ଯୋଉ ଭୋଗ ବିକ୍ରି ହଉଛି ସେ ସବୁ ଜାକ କୋଠ ଭୋଗ ନୁହେଁ। କୋଠ ଭୋଗ ହୋଉଛି ଏଇ ଯୋଉ ଗୁଡ଼ାକ ସେ ପ୍ରାୟ ସବୁ ସେବାୟତ ଏମାନେ ସବୁ ନେଇଯାଆନ୍ତି ବିମଳା ମନ୍ଦିରରେ ଥାଏ ସବୁ ବସିକି ଖାଉଥିବେ ବହୁତ ମାନେ ଅଧିକ ମୂଲ୍ୟ ତାର ତ ଖୁବ କମ୍ ଆପ ପରିମାଣ ହୁଏ ଯେତିକି ତାର ମାନେ ଅଛି ସେତିକି ହିଁ ହେଇପାରିବ। ଅଧିକ ତାକୁ ତିଆରି କରି ପା ପାରିବ ନାହିଁ ତେଣୁ ଭକ୍ତମାନେ ତ ବହୁତ ଆସନ୍ତି ନା ତ ସେତିକୀ ଭୋଗ ଅଣ୍ଟିବନି। ଆନନ୍ଦ ବଜାରରେ କୋଉଟା କୋଠ ଭୋଗ ଯୋଉଟା ଗର୍ଭଗୃହକୁ ଯାଉଛି। ନା ଦେଖିବ ଯୋଉଟା ମହାରାଜା ରାଣୀଙ୍କ ଖେଇ ଭୋଗ ପଶିଲା ବେଳକୁ ଡାହାଣ କରରେ ଗୋଟାଏ ଆଜବେଷ୍ଟ ଘର ଅଛି। ଏମିତି ଛୋଟିଆଟା ସେଇ ଭିତରେ କି ଇଏ କରିଥା ସେ ଭୋଗର ଦାମ ବହୁତ ଅଧିକ ବିକନ୍ତି। ତ ସେଇଗୁଡ଼ା ହଉଛି ପୁରା କୋଠ ଭୋଗ। ଆଉ ଯୋଉରା
ଯେଉଟା କି ଠାକୁରଙ୍କ କତୁ ବିମଳାଙ୍କ କତୁରୁ ଆସିଥାଏ।
ହଁ ଆଉ ଯୋଉ ଗୁରାକ ସବୁ ହଉଚି ଆ ବାହାରେ ବିକ୍ରି ହଉଛି ଆନନ୍ଦ ବଜାରରେ ବିକ୍ରି ହଉଚି ସବୁ ମହାପ୍ରସାଦ ସମସ୍ତ ଭୋଗ ହେଇଥାଏ। କିନ୍ତୁ ଏସବୁ ଭୋଗ ମଣ୍ଡପ ଭୋଗ। ଧୂପ ଭୋଗ ଗୁଡାକ ସବୁ ଯାକ ଇଏ ରହେ, ଭୋଗ ମଣ୍ଡପ ଯୋଉ ଭୋଗ ଗୁରାକ ସେ ସବୁ ବାହାରେ ବିକ୍ରି ହୁଏ। ମାନେ ଯୋଉରାକ ମଠ ଭୋଗ ମଠ ହାଣ୍ଡି ଏସବୁ ଜିନିଷ। ସେ ସବୁ ଇଏ ହୁଏ। ତ ସେଇପାଇଁକି ଲୋକ ସଂଖ୍ୟା ଦେଖିକି ପ୍ରତିଦିନ ଦିଟା ଭୋଗମଣ୍ଡପ ହୁ ହୁଏ। ତ କେତେ କେତେ ତିନିଟା ଭଗମଣ୍ଡପ ଚାରିଟା ଭୋଗ ମଣ୍ଡପ ବି ହେଇପାରିବ ଲୋକଙ୍କ ସଂଖ୍ୟା ଦେଖି ଭଗମଣ୍ଡପ ବଢା ଯାଇ ପାରିବ ନା ପାରିବ ତ ସେମିତି କିଛି ଅ ନାହିଁ।
ଜାଣି ଜାଣିପାରିଲି ଜାଣିପାରିଲି, ନାଇଁ ମୁଁ ଥରେ ଦେଖୁଥିଲି
ହଁ କୁହ।
କୁଅ କୁଅ?
ମହାପ୍ରସାଦକୁ ସବୁବେଳେ ତଳେ ବସି ସେବନ କରିବା ଉଚିତ ଆଉ ମହାପ୍ରସାଦ ଖାଇସାରିଲା ପରେ କେ କୁଳୁକୁଞ୍ଚା ପାଣି ପକେଇବନି ମୁହଁରୁ ଯୋଉ କୁଳୁକୁଞ୍ଚା କାଢ଼ୁଚେ ତାକୁ କାଢିବ ନାହିଁ କାହିଁନା ସେ ହୋଉଚି ଅମୃତ। କାହିଁକ ନା ଶାସ୍ତ୍ରରେ ଏଇଟା ବି ଲେଖା ହେଇଚି ଶାସ୍ତ୍ର ଏଇଟା ବି ଲେଖା ହେଇଚି ଯଦି ଗୋଟେ ମହାଭଷ୍ୟ କେଉଁଠି ପଡ଼ିଯାଇଚି ତାକୁ ଗୋଟେ କୁକୁର ବି ଖାଉଚି ସେ କୁକୁରର ଅଇଁଠା ଆଣି ଗୋଟେ ଆରାମରେ ବି ଖାଇପାରିବ। ସେଥିରେ କୌଣସି ଦୋଷା ଦୋଷ ନାହିଁ। ଇଏ ହୋଉଚି ମହାପ୍ରସାଦର ମହିମା ବୁଝିପାରିଲ?
ଜାଣିପାରିଲି ଜାଣିପାରିଲି ଆଉ ନାଁ ଏଇଟା ଜାଣିିନଥିଲି ଯେ ବସିକି ଖାଆନ୍ତି ସେଇଟା ଜାଣିଥିଲି କିନ୍ତୁ ଯୋଉ କୁଳୁକୁୁଳି କରି କହିଲ ଯୋଉଟା ତାକୁ ନ ବାହର କରିଲି ନିଯେ ଗ୍ରହଣ କରିନେବ ସେଇଟା ଆଜି ମୁଁ ତମ କତିରୁ ଜାଣିଲି। ଯାହା ହୋଉ ଭଲ କଥାଟେ ଯାହୋଉ ତମ ଗୋଟେ ଯା କହିଲ।
ନିୟମ ଅଛି ସେଟା ଆ ଦେଖ ଦେଖ ଆମେ ସବୁବେଳେ ତ ହାତରେ ଖାଉଛେ କେତେବେଳେ ଆମର ବି ଇଛା ହୁଏ ଟିକେ ବିସ୍କୁଟ ମିଶ ହେଇଯା କୁକୁରିଆ ଟିକେ ଜିନିଷ କୁକୁରି ମୁଣ୍ଡମୁଡ଼ିଆ ଲୁଣିଆ ଜିନିଷଟେ ଗଟେ ଖାଇବା ମୁଡକି ଫୁଡକି ଯେମିତି କୋଉନେ ନା ନମକିନଟେ ଖାଇବା। ତ ଜଗନ୍ନାଥ ବି ତ ତାଙ୍କର ତ ସେଠି ରାଜା ଛୁଆ ନା ତେଣୁ ତାଙ୍କର ବି ତ ଇଛା ଥାଏ ଖାଇବା ପାଇଁ କି।
ଛପନ ଭୋଗରେ ତ ଖାଦ୍ୟର ମହାରାଜା।
ତେଣୁ ତାଙ୍କ ପାଇଁ କଣ ହୁଏ ତାଙ୍କର ସେଠୁ ବିଷ୍ଣୁ ମିଶ୍ର କଣ ନା ଚଢେଇ ନବା। ଗୋଟେ ଚରେନତା ଭୋଗ ଗଟେ ମିଳେ ସିଏ ହୋଉଚି ତାଙ୍କର ମିକ୍ଚର। ଆଉ ସେ ବୋହୁତ ଟେଷ୍ଟି, ଏତେ ଟେଷ୍ଟ କଳ୍ପନା ବାହାରେ।
ନା ଆଉ କେବେ ଗଲେ ମୁଁ ସେ ଜିନିଷ ଟା ପ୍ରସାଦ ଗ୍ରହଣ କରିବି।
ନିଶ୍ଚୟ ନିଶ୍ଚୟ ସେ ତ ପ୍ରାୟ ସବୁବେଳେ ମିଳେ। ଆମେ ଯେତବେଳେ ଯାଉ ସାରଳା ମନ୍ଦିରରେ ମହାପ୍ରସାଦ ଆଣିକି ସମର୍ପଣ କରିବା ପାଇଁ ପ୍ରାଏ ସେଇଆକୁ ହିଁ ନେଇକି ଆସୁ ଚଢେଇ ନଦା। ମୁଁ ଆଉ ଜଣେ ଭାଇ ଆମର ଅଛନ୍ତି ତ ଆମେ ଯାଉ ଅ ତାଙ୍କର ପାଇଁ ମାଙ୍କ ମଏକ ପାଏ ସେଆକୁ ହିଁ ନେଇକି ଆସେ ଆଉ ମାଙ୍କନ୍ତି ଯେତବେଳେ ନେଇକି ଆଇଲି ସେକୁ ହିଁ ଅଧିକ ନେଇକି ଆସେ। କାହିଁକନା ସିଏ କଣ ଗୁଣ୍ଡ ଟାଇପ ର ଆଉ ମିଠା ବି ବୋହୁତ। ତାପରେ ଘିଅ ଘରେ ପଡିଥିବ ତାର ବାସ୍ନା ଯେମିତି ତାର ସ୍ଵାଦ ବି ସେଇଭଳିଆ।
ଆଜ୍ଞା ଆଜ୍ଞା ଆଜ୍ଞା।
ହୁଁ ଆଉ ଗୋଟେ ଜିନିଷ ହଉଚି ଆମେ ସବୁ ଯୋଉ ପି ପିଠାଣା ଖାଉଚେ ଏବେ ତ ଅ ଆଗୁରୁ ଢିଙ୍କି ଥିଲା ଏବେ ସବୁ ହେଇଗଲାଣି ଗ୍ରାଇଣ୍ଡର କରିଦେଇ ଖାଉଚୁ। କିନ୍ତୁ ଆଜି ପର୍ଯ୍ୟନ୍ତ ବି ଜଗନ୍ନାଥଙ୍କ ପାଖରେ ଯେତେ ସବୁ ପିଠାପଣା ଭୋଗ ହଉଚି କେତେ ଚାଉଳ ଚୁନା କୁଟା ହଉଚି ଇଏ ହଉଚି ଢିଙ୍କି କୁଟା ସେ ଢିଙ୍କି ପାଇଁ ଚନ୍ଦନକାଠର ଢିଙ୍କି।
ଏ ବାପରେ
ସେଇ ରସଶାଳ ଭିତରେ କେବେ ପ୍ରବେଶ କରିବ ଦେଖିବ ସେ କଣ ସାଇଡ ରେ ଗୋଟେ ଅଛି ଢିଙ୍କି ସେ ଢିଙ୍କି ହଉଚି ଚନ୍ଦନକାଠର ଢିଙ୍କି ସେ ଢିଙ୍କିରେ ପ୍ରତିଦିନ କୁ ଚାଉ ଚୁବୁଲ ଚୁମାରିଆ କୁଟା ହଉଥିବ ଆଉ ଯେତେବେଳେ ସେବାୟତ ସବୁଥିବେ ସବୁ ହାତରେ ଗୋଡରେ ଅଖା ସବୁ ପୁରେଇଥିବେ। ଅଖା ପୁରେଇକି ସବୁ ଯାଇକି ଇଏ କରିଥା କାହିଁକା ଗୋଡ ହାତ ବାଜିଯିବ ନା। ଧୂଳି ପଡ଼ିଯିବ ଖାଇବେ ଠାକୁର।
ହୁଁ ଫୁଣି ଚନ୍ଦନ କାଠ।
ହଁ। ଏମତି ହଉଚିକି?
ତା ମାନେ ଏଇଟା ଜାଣିନଥିଲି ଢିଙ୍କି ଜାଣ୍ ଢିଙ୍କି ଟା ଜାଣିଥିଲି। ପରେ ଯୋଉ ଢିଙ୍କି ଟା ଚନ୍ଦନ ବୋଲି ଜାଣି ନଥିଲି ଚନ୍ଦନ କାଠ ବୋଲି। ହୁଁ ହୁଁ ଆଉ ଯା ହଉ କିଛି ଯା ହଉ ତମେ ଏମତି ମତେ। ସବୁ ଜିନିଷ କହୁଥାଉ ମୁଁ ଗଲେ ପୁରୀରେ। ସବୁ ଜିନିଷ ଯାଇଁ ଦେଖିବି ଯାହା ହଉ ତମ ସହିତ କୁ ମାନେ କଥା ହେଇକି ବି। ଖୁସି ଲାଗିଲା ଯାହାଉ ଏତେ କଥା ମତେ କହିଥିବାରୁ ବହୁତ୍ ବହୁତ୍ ଅଶେଷ୍।
କାଲି ତ ଯିବ ପୁରୀ ଦେଖିବ ସବୁ ଜିନଷ ଯଦି ସମୟ ମିଳିଲା। ଭିତରେ ନେଇକି ବୁଲେଇ ଆସିବା ଆଉ।
ଯେଉ ଯୋଉ ଜିନିଷ କହିଲ। ସବୁ ମୁଁ ମାନେ ମନେରେ ରଖିଲି ଯାଇଁକି ସବୁ ଦେଖିବି।
ଉମ୍ ନିଶ୍ଚୟ ନିଶ୍ଚୟ।
ଆଜ୍ଞା ଆଜ୍ଞା।
କାହିଁକି ନା ପ୍ରାୟତଃ ରାତି ହେଲା ପରେ ସେ ସବୁ ଦା ସାଇଟରୁ ଭିତରୁକୁ ପୁରେଇ ଦିଅନ୍ତିନି।
ନାଇଁ ମୁଁ ଦେଖିଆ ଆଗିନ୍ ଯଦି କାଲି ନହେଲା ମୁଁ ଦେଖିଆ ଚେଷ୍ଟା କରିବି ଆଉ।
ହଁ। କାଇଁନା ଆଉ ଦିନ। ବେଳା ବି ଯାଇଚୁ ରୋଷ ଶାଳା ଭିତରୁକୁ ପଶିଚୁ ମାନେ ଭିତରୁକୁ ପା ଭୋ କହିଲେ ଭିତରୁକୁ ତ ପୁରାନ୍ତିନି। ସାଇଟ୍ ରେ ଯୋଉ ଗୋଟେ କାଠ ଭିତରୁକୁ ଦିଅନ୍ତି ଜାଲଣୀ ପାଇଁ। ସେଇପଟେ ଅନେଇଲେ ଦେ ଦେଖ୍। ଦେଖାଯାଏ କେମତି ରୋଷେଇ ହଉଛି କଣ ହଉଛି କିନ୍ନ୍ତୁ ଯୋଉଟା ମଠ ଚୁଲୀ ସବୁ ସାରା ଦେ ଦେ ଦେଖ୍ ଦେଖାଯିବ କିନ୍ତୁ ଯୋଉଟା କୋଠ ଚୁଲି ଯୋଉରାକ ଭିତର ଯୋଉ ଗର୍ଭଗୃହକୁ ଭୋଗ ଯାଉଛି। ସେ ଚୁଲି କେ ଦେଖିପାରିବନି ସେ ଭିତରୁକୁ କାହାକୁ ବି ଆଲାଉ ନାହିଁ ଏମିତିକି ଶୁଆରମାନଙ୍କୁ ବି ଆଲାଉ ନାହିଁ। ତାଙ୍କର କିଚି କିଛି ଜଣ ନିର୍ଦ୍ଧିଷ୍ଟ ମହାସରମାନ ଥାଆନ୍ତି। ସେଇମାନେ ହିଁ ସେ ଭିତରକୁ ଯାଆନ୍ତି ରୋଷ କରନ୍ତି ମାନେ ରୋ ସେଇ କରନ୍ତି କଡର ସାତ ହା ଯୋଉ ଶୁଣିଥିବ ହାଣ୍ଡି ଉପରେ ହାଣ୍ଡି ସାତଟା ହାଣ୍ଡିଥିବ ବି ଓପର ହାଣ୍ଡି। ଉୟ ହୁଏ ସେଟା ସେଇଟା। ସେଇ ଭିତରେ ହିଁ ହୁଏ ଏ ଇଏ ସବୁ ନର୍ମାଲ ତମେ ଦେଖିପାରିବ କେମିତି ରୋଷେଇ ହଉଛି କଣ କରୁଛି। ଆଉ କହନ୍ତି କି ସେ ସେଠିକି ଏଥିପାଇଁ କି କେଉଁ କେଉଁ ଲୋକ ଯିବାକୁ ଭଲ ଭଲ ପାଆନ୍ତିନି। ସେଥିପାଇଁ କି କାହିଁନା ଭୋ ରୋଷେଇ ହଉଥିବ ନା ତା ଭିତରେ। ତ ବାସ୍ନାଟା ବାହାରେ ତମେ ବାସ୍ନା ପାଇଲ ମାନେ ତମ ମନରେ ଗୋଟେ ଲାଳସା ପଳେଇ ଆସିବ। ଭୋଗ ଲାଗିବ ଜଗନ୍ନାଥଙ୍କ କତିକି ହଁ ସେଥିପାଇଁ କି ସେ ତାକୁ। ଇଏ କରନ୍ତିନି।
ଠିକ୍
ହୁଁ।
ଯାହାହଉ ମୁଁ ଗଲେ କାଲି ସବୁ ଜିନିଷ ଟାକୁ ମାନେ ମନରେ ରହିଲା ଦେଖିବି। ମତେ ଏ ଏ ଏମତି ବି ଆଉ ସବୁ ଜିନିଷ ଯୋଟା ଜାଣି ନ ପାରିବି ତମକୁ ପଚାରିବି ମତେ କହିବ।
ନିଶ୍ଚୟ ନିଶ୍ଚୟ।
ବେଶୀ ରାତି ବି ହେଲାଣି ଆଜ୍ଞା ଆଜ୍ଞା।
ଆଜ୍ଞା ହଁ ରହୁଛି ଜୟ ଶ୍ରୀ ଜଗନ୍ନାଥ।
ଆଜ୍ଞା ଆଜ୍ଞା ଜୟ ଶ୍ରୀ ଜଗନ୍ନାଥ ଦା।